ଜୟ ଜଗନ୍ନାଥ। ଆଜ୍ଞା କଣ କରୁଛନ୍ତି ଏବେ ଆପଣ?
ଏଇଠି ବସିଥିଲୁ ଆମେ ଆପଣ କଣ କରୁଛନ୍ତି?
ହଁ ମୁଁ ବି ଏବେ ବସିଛି ଏଇତ ବର୍ଷା ଦିନ ତ ଯେହେତୁ ଆସିଲାଣି ତ ଏଠି ସାଙ୍ଗ ମାନଙ୍କ ସହ ଆସିଥିଲି ଟିକେ ବାହାରକୁ ବୁଲିବା ପାଇଁ। ଆଜ୍ଞା ତ ଆପଣ ଆଜି କଣ ଖାଇଛନ୍ତି? ଓ ମୁଁ ଆଜି ଭାତ ଚିକେନ
ମୁଁ ଆଜି ଖାଇଥିଲି ଭାତ ଯୋଉ ମଟର ଭାତ ଡାଲି ମଟର ଆଳୁ ତରକାରୀ ଆଉ ପ୍ଲସ ସହିତ ଦହି ବାଇଗଣ।
ଆଜ୍ଞା।
ଆଜ୍ଞା।
ତ ଆଉ କଣ ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା।
ଘରେ ସମସ୍ତଙ୍କର ଦେହ ଭଲ ଅଛି?
ଆଜ୍ଞା।
ଆପଣଙ୍କୁ କୋଉ ଜେଗା ସବୁ ବୁଲିବାକୁ ଭଲ ଲାଗେ ହଁ ମୋର ଦେହ ଭଲ ଅଛି।
ଆଜ୍ଞା।
ଆପଣ ସ କୁ କୋଉ ଜାଗା ସବୁ ବୁଲିବାକୁ ଭଲ ଲାଗେ ଆପଣ ରଜରେ କୋଉ ଜାଗା ସବୁ ବୁଲିବାକୁ ଯାଇଥିଲେ?
ରଜରେ ତ ମୁଁ କୁଆଡେ ବୁଲିିନି କିନ୍ତୁ ଫାଷ୍ଟ ପୁରୀ ଯାଇଥିଲିି ବୁଲିବା ପାଇଁ ଭଲ ଜାଗା ଟେ ଆଜ୍ଞା।
ଆଜ୍ଞା। ତ ଆଉ ଆଉ କୋଉ କୋଣାର୍କ ଯାଇଛନ୍ତି?
ହଁ କୋଣାର୍କ ଯାଇନି ପୁରୀ କେବଳ ଯାଇଥିଲି। ଟାଇମ୍ ହେଲାନି ତ ଯାଇନା କେଉଠି
ଆଜ୍ଞା ତ ସାଙ୍ଗ ମାନଙ୍କ ସହ ନା ବାପା ମାଙ୍କ ସହ।
ନାଇଁ ଆମ ଦି ମୋ ଭଉଣୀ ଆଉ ମୁଁ।
ଆଜ୍ଞା ଆପଣଙ୍କରେ କିଏ କିଏ ଅ
ଘରେ ଦାଦା ଖୁଡି ମା ଭାଇ ଭଉଣୀ ସମସ୍ତେ ଅଛନ୍ତି।
ଆଜ୍ଞା ଆପଣ ସାନ ନା ବଡ?
ନାଇଁ ମୁଁ ସାନ।
ଆଜ୍ଞା ଆପଣ ଏବେ ପଢାପଢି କରୁଛନ୍ତି ନା ସରିଲାଣି?
ନାଇଁ ସରିଗଲାଣି ମୋ ବଡାବଢି।
ଆଜ୍ଞା
ଆପଣଙ୍କର?
ମୋର ତ ଏବେ ପ୍ଲସ୍ ଥ୍ରୀ ଚାଲିଛି ଲାଷ୍ଟ ଇୟର?
ଆଜ୍ଞା।
ଆଉ ତମର ମାନେ ଷ୍ଟିମ କଣ ଆର୍ଟସ ନା ସାଇନ୍ସ ନା କମର୍ସ ଆପଣଙ୍କର?
ସାଇନ୍ସ। ହଉ।
ହଁ ଅନର୍ସ କଣ ରଖିଛନ୍ତି?
ଜୁଲୋଜି।
ଭଲ ଆଉ।
ଆଜ୍ଞା ତ ଆପଣ କଣ ପଢୁଥିଲେ ଆପଣ ଗ୍ରାଜୁଏସନ କରିଥିଲେ ବି
ନାଇଁ ମୋର ବିଏ ଥିଲା।
ଆଜ୍ଞା।
ବିଏ ଥିଲା।
ଆପଣଙ୍କ କଲେଜ ରେ ପଢିଲା ବେଳେ ଆପଣଙ୍କ କଲେଜ ଅନୁଭୂତି କେମିତି କଣ ରହିଥିଲା ଟିକେ କହିବେ?
ବହୁତ ଭଲ ଥିଲା ମୁଁ ଏତେ କାହା ସହିତ ମିଶି ପାରେନି ଏତେ କଥା ହେଇପାରେନି। କେବଳ ଚୁପଚାପ୍ ପ୍ରାୟ ରହେ ସାଇଟ ରହେ ଯେତିକି କଥା ପଚାରେ ସେତିକି ହିଁ କହେ ଆଉ ମୋ ଫ୍ରେଣ୍ଡ ସର୍କଲ୍ ବି ବହୁତ କମ୍ ଥିଲେ। ଝିଅ ପିଲା ଦି ତିନି ଜଣ ଥିଲେ ସେତିକି ହିଁ କଥା। ଆଉ ଏତିକି ତ ଆଉ ଆଜ୍ଞା?
ପୁଅ ସାଙ୍ଗ କେହି ନଥିଲେ?
ପୁଅ ସାଙ୍ଗ ଥିଲେ ସେ କିନ୍ତୁ ଏମିତି କଣ୍ଟାକ୍ଟମତି କିନ୍ତୁ କଲେଜ ରେ କଥା ହୁଏନି କେହି ନଥିଲେ ବି କଲେ ଚଳେ ସବୁ ଗ୍ରାଜୁଏସନ ପରେ ହିଁ ଯା କଥା ହେଉଛି ତିି ଦୁଇ ଜଣ ମୋ କଣ୍ଟ୍ରାକ୍ଟର ଅଛନ୍ତି ଆଉ ଏମିତି କେହି ନାହାନ୍ତି।
ଆଜ୍ଞା ତ ଆପଣ ସାଙ୍ଗମାନଙ୍କ ସହ କେବେ ଭୋଜି କରିଥିବେ?
ଆଜ୍ଞା ଭୋଜି
ଆଜ୍ଞା।
ନା ମୁଁ ଭୋଜି କୋଉ ସାଙ୍ଗ ସହିତ ଏବେର୍ଯ୍ୟନ୍ତ ମୁଁ କରିନି ସ୍କୁଲ ବେଳେ ଥିଲା। ମୋର ଆମ ଝିଅ ସାଙ୍ଗ ଥିଲା ତାଙ୍କ ସହିତ ସେତିକି ଆଉ ତାପରେ ଆଉ ଟୋଟାଲ ନାହିଁ।
ହଁ ତ ଆପଣ ହାଇସ୍କୁଲ ପଢିଲା ବେଳେ ଯାହା ସାଙ୍ଗମାନଙ୍କ ସହ ଭୋଜି କରିଯାଆନ୍ତି।
ଆଜ୍ଞା।
ଆଜ୍ଞା।
ହାଇସ୍କୁଲ କଲାବେଳେ ହଁ ସେତିକି ସାଙ୍ଗ ଥରେଥରେ କରିଛୁ ଆଉ।
ଆପଣଙ୍କୁ
ଆପଣ କେମିତି ହଁ କୁହନ୍ତୁ? ମତେ ଚାଟ ଭଲ ଲାଗେ ଖାଇବା ପାଇଁ ଭାତ ଚାଟ ଚାଟ ବେଶୀ ବହୁତ ଭଲ ଲାଗେ ଖାଇବା ପାଇଁ।
ଆଜ୍ଞା।
ହୁଁ। ଆଉ ଆପଣ କଣ ଭଲ ଖାଇବା ପାଇଁ?
ମତେ ତ ନନଭେଜ ବେଶୀ ଖାଇବାକୁ ଭଲ ଲାଗେ ତ ମୁଁ ଏତେ ବାହାର ଜିନିଷ ବି ବେଶୀ ଖାଏନି। ତ ସାଙ୍ଗ ମାନଙ୍କ ସହ ଗଲାବେଳେ ଏମିତି ଚାମିନ ମୁଁ ତ ଖାଇଦିଏ ଏମତି ବର୍ଗର ସାଙ୍ଗ ମାନଙ୍କ ସହଜରେ ଗଲାବେଳେ। ତ ମୁଁ କୁଆଡେ ଯାଇ ତ ଏବେ ପାଠ ପଢା ଚାଲିଛି ତ ଏବେ ଚାକିରି ନିଶା ଲାଗିଛି।
ଆଜ୍ଞା।
ଆଜ୍ଞା।
ଆଉ।
ଆଉ କିଛି କୁହନ୍ତୁ।
ଆଉ କଣ କୁହନ୍ତୁ ଆପଣ ଆଉ ଆଜି କଣ ଖିଆ ପିଆ କରୁଛନ୍ତି?
ଆଜ୍ଞା ଭାତ ଚିକେନେ ଡାଲି ପାମ୍ପଡ।
ଆଜ୍ଞା ସବୁ। ହଉ। ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା।
ହ୍ୟାଲୋ। ଘରେ ଭଲ ଅଛନ୍ତି ସମସ୍ତେ।
ଆଜ୍ଞ ଆଜ୍ଞ ସମ
ଆଜ୍ଞା। ଆଉ କଣ କୁହନ୍ତୁ?
ଆଜ୍ଞା। କଣ ଗାଁ ରେ କୋଉ କୋଉ ମନ୍ଦିର ଅଛି? ଆପଣ ଆଜ୍ଞା ଆପଣଙ୍କ ଗାଁରେ କୋଉ କୋଉ ମନ୍ଦିର ଅଛି? କଉ କଉ ଦେବାଦେବୀ କି ଦେଇ।
ଆମ ଗାଁରେ ଅଛନ୍ତି ମଙ୍ଗଳା ଅଛନ୍ତି ହନୁମାନ ଅଛନ୍ତି ବ ଉତମ ପୁରୁଷ ଅଛନ୍ତି ଆଉ ପ୍ଲସ ଆମ ଗାଁ ଦୂରରେ
ଅଛନ୍ତି ଜଣେ ଅଛନ୍ତି ମହାଦେବ ଅଛନ୍ତି। ମାନେ ଆମ ଗାଁ ର କିଛି ଗରେ ଦ ମନ୍ଦିର ଅଛନ୍ତି ଆଉ ପାଖରେ ବି କିଛି ମନ୍ଦିର ନାହିଁ। ଆମ ଗାଁରେ ଗୋଟେ ଗଡିଆ ଅଛି। ତିନି ଚାର ତିନି ପାଖରେ ମନ୍ଦିର ଏପଟ ସେଠି ଗାଁ ବହୁତ ପାଖଟା ପଡିଆ ବି ଅଛି ଏ ଏ ହି ବହୁତ ସନ୍ଦର୍ୟ ଆମ ଗାଁ ର।
ଆଜ୍ଞା ହଁ ଆପଣ ଯେମିତି। କହିଲେ ଆପଣଙ୍କ ଗାଁରେ
ଙ୍ଗର କଳେ।
ତ ଆମ ଆପଣ ଯେମତି କହିଲେ ଆମ ଆପଣଙ୍କ ଗାଁ ରେ ଅଛି ବ ଅନେକ ଗୁଡିଏ ମନ୍ଦିର ତ ଆମ ଗାଁ ରେ ଅନେକ ଦେବାଦେବୀଙ୍କ ମନ୍ଦିର ବି ଅଛିମ ଈଶ୍ୱର ପାର୍ବତୀ ଗ୍ରାମ ଦେବତୀ ଜମତେଶ୍ଵର। ହର ପାର୍ବତୀ ପୀର ଠାକୁର ଗାଦୀ ବ୍ରହ୍ମ। ଅନେକେ ଶିବ ଠାକୁର ଅଛନ୍ତି ହନୁମାନ ମନ୍ଦିର ବି ଅଛି ହେଲେ ହନୁମାନ- ହନୁମାନ ମନ୍ଦିରଙ୍କ ଭିତରକୁ ଆମ ମନ୍ଦିର ଭିତରେ ଥାଇ ଆପଣଙ୍କ ସାଙ୍ଗ ରେ କଥା
ଆଜ୍ଞା।
ତ ଆପଣ କୋଉ ଠାକୁରଙ୍କୁ ବେଶୀ ମାନନ୍ତି?
ଆଉ।
ଆପଣ କୋଉ ଠାକୁର କୁ ବେଶୀ ମାନନ୍ତି? ଆଜ କିନ୍ତୁ ଆପଣ କୋଉ ଠାକୁରକୁ ବେଶୀ ମାନନ୍ତି?
ମାନେ ବିଶେଷ କରି ମୁଁ ସବୁ ଠାକୁରଙ୍କୁ ମାନେ କିନ୍ତୁ ବହୁତ ହିଁ ହନୁମାନଙ୍କୁ ହିଁ ମାନେ।
ହନୁମାନ କୁ, ଆଜ୍ଞା। ହଁ, କୁହନ୍ତୁ ଶୁଭୁଛି।
ହଁ ମୁଁ କହିଲି ସବୁଠାକୁରଙ୍କୁ ମାନେ ସମନ-ମାନେ ବିଶ୍ଵାସ କରେ କିନ୍ତୁ ହନୁମାନ କୁ ଟିକେ ବେଶ ସିଏ ମାନେ ବେଶୀ ନାହିଁ ସବୁବେଳେ ସିଏ ମୋ ହୃଦୟରେ ମାନେ ଥାଆନ୍ତି ସବୁବେଳେ ଆଉ ହନୁମାନ।
ତ ଆଜି କୁଆଡେ ବୁଲିବାକୁ ଯାଇନାହାନ୍ତି ବର୍ଷା ପାଗରେ ସାଙ୍ଗମାନଙ୍କ ସହ ମୁଁ ତ ଜଫର
ମାନନ୍ତି
ମୁଁ ତ ଜଗନ୍ନାଥଙ୍କୁ ବହୁତ ଭଲ ପାଏ।
ଆଜ୍ଞା।
ତ ମୁଁ ଯେତେବେଳେ ପୁରୀ ଯାଏ, ତ ଠାକୁରଙ୍କୁ ମାନେ ସ୍ଵର୍ଗକୁ ଗଲା ଦେଖିଲେ ମତେ ପୁରା ଲାଗେ। ମୁଁ ଯାଇଥିଲି ଏଇ-ଏଇ ବର୍ଷ
ହଁ ନିହାତି। ମୁଁ ତ ଏବେ ପୁରୀ ଯାଇଥିଲି, ମତେ ବି ତ ସେମତି ଆଜ୍ଞା।
ଆଜ୍ଞା। ତ ମୁଁ ଆମ ପରିବାର ସହ ଆମେ ଯାଇଥିଲୁ ସମସ୍ତେ, ମୋ ଭ-ଭଉଣୀ, ବାପା, ମା ସମସ୍ତେ ଯାଇଥିଲୁ
ଆଜ୍ଞା।
ତ ମୁଁ ଯେତେ ଦୂରୁ ଠାକୁରଙ୍କୁ ଦର୍ଶନ କଲି ହାତ ଯୋଡ଼ି ଆଖି ବନ୍ଦ କରିଦେଇଛି ତ ମୁଁ କିଛି ଜାଣିପାରୁନି। ମତେ ଆଡେ ଏକରେ ଲୋକ ଠେଲି ଲେଇଁ କି, ଆମେ ଦେଖିବୁ ଦର୍ଶନ କରିବୁ ବୋଲି ମୁଁ ଜାଣିପାରୁନି। ମୁଁ ଠାକୁରଙ୍କୁ ସେମତି ବି ଭାବି ଚାଲିଛି ମନରେ।
ଆଜ୍ଞା।
ତ ଠାକୁରଙ୍କ ଡୋରି ନଥିଲେ, କେଇ ପୁରୀରେ ଆଜ୍ଞା, କୁହନ୍ତୁ।
ମୁଁ କହିଲି ମୁଁ ବି ସେଇ ପୁରୀ ବି ଯାଇଥିଲି ଆର ବର୍ଷ ବହୁତ ଠାକୁରଙ୍କ ମହାତ୍ମ୍ୟ ଅଛି। ହଁ-ଉଁ ତାଙ୍କର ଆଖିରେ ବହୁତ କୁହୁକ ଅଛି। ଠାକୁରଙ୍କର ଆଖିରେ, ହଉ ହଉ। ଯେବେ ବି ତାଙ୍କ ଦେଖ ଖିଥିଲି କାନ୍ଦି ବି ପକେଇଥିଲି ବହୁତ। ହଉ ଏମତି ଆଉ। ଆଉ ପୁରୀ ତ ବହୁତ ଭଲ ସ୍ଥାନଟେ
ଆଜ୍ଞା।
ଆଜ୍ଞା।
ଜଗତର ନାଥ ଜଗନ୍ନାଥ ସିଏ, ତାପରେ ତାଙ୍କ ଡୋରି ନ ଲାଗିଲେ ତ କେହି କୌଣସି ଭକ୍ତ ବି ତାଙ୍କ ଦରବାରକୁ ଯାଇପାରିବେନି।
ଆଉ ରଥଯାତ୍ରାରେ ଏ ବର୍ଷ କଣ ଯିବେ ନା ନାହିଁ?
ମୋର ତ ଯିବାର ଅଛି ତ, ଠାକୁରଙ୍କ ଇଚ୍ଛା ହେଲେ ନିଶ୍ଚୟ ଯାଇଁକି ଠାକୁରଙ୍କୁ ଦର୍ଶନ କରିବି ଏବଂ ତାଙ୍କର ରଥ ବି ଟାଣିବି। ତ ସାଙ୍ଗମାନଙ୍କ ସହ ଯିବାର ଅଛି, ଯଦି ଗଲି ନିଶ୍ଚିତ ଯିବି, ଯିବାର ଯଦି ମଉକା ପାଇବି।
ଆପଣଙ୍କର ସେଇ ପୁରୀ ପାଖରେ କି, ଆପଣଙ୍କ ଘର?
ନାଇଁ ନାଇଁ ବହୁତୁ ଦୂରରେ, ଆମର ବହୁତ ଦୂର। ପୁରୀରେ ପୁରୀକି, ଏତେ ବି ଦୂର ନୁହଁ ତ ଆମକୁ ଦି ତିନି ଘଣ୍ଟା ଦେଢ ଘଣ୍ଟାରେ ଆମେ ପହଞ୍ଚିଯାଉ ଦିଇ ଘଣ୍ଟାରେ, ବାଇକରେ ଗଲେ।
ଆଜ୍ଞା, ଆଜ୍ଞା।
ଆଜ୍ଞା। ତ ଆପଣ ଦୂ-ଉ ରଜରେ କେମତି କଣ କଟିଲା?
ଆଉ ଆପଣ, ଆଉ କୁଆଡେ ବୁଲି ଯାଇଛନ୍ତି? ରଜରେ ସେମତି କିଛି ସ୍ପେଶାଲ ନାହିଁ, ଏମତି ଘରେ ରଜଟା କଟିଲା।
ଆଜ୍ଞା। ସାଙ୍ଗମାନଙ୍କ ସହ କଟିଥିବ ଆଉ। ଗାଁରେ ଦୋଳି ବି ଖେଳିଥିବେ, ଅନେକ କିଛି ଖେଳ ବି ଖେଳିଥିବେ?
ହୁଁ, ହୁଁ। ନାଇଁ ମୋର ସେମତି କିଛି ନାହିଁ, ନା ନା। ସେମତି ବି ଖେଳ ଆମର କିଛି ନାହିଁ, ମୁଁ ବି କୁଆଡେ ଗାଁର ବି କାହା ଘରକୁ ଯାଇନି ଏମତି ଘରେ। ସବୁଦିନି ଯାହ ରଜରେ ବି ସେ ସେଇ ସେମାନ, କିଛି ବିଶେଷ ନାହିଁ ସ୍ପେଶାଲ ନାହିଁ।
ସାଧା ସିଧା ଝିଅ ବୋଲି ଜଣାପଡ଼ିବନି।
ହୁଁ ହୁଁ। କେମତି ଜାଣିଲେ? ହେଁ
ଆପଣଙ୍କ କଥାରୁ ଜଣାପଡୁଚି ତ, ଆପଣଙ୍କ କଥାରୁ ହିଁ ଜଣାପଡୁଚି।
ଏ ହଛି କଥାରୁ କେମିତି ଜାଣିପାଇଲେ?
ଆପଣ କହନ୍ତି କି ମୁଁ କୁଆଡେ ଗଲିନି, କି ଘରେ ହିଁ ସମୟ କଟେଇଲି ରଜରେ।
ଆଜ୍ଞା।
ଆଜ୍ଞା କୁହନ୍ତୁ।
ହଁ ଯାହା କହିଲେ, ସତ କଥା ବି କହିଲେ ସେଇଟା।
ଆଉ କିଛି କୁହନ୍ତୁ ଆପଣ?
ଆଉ ଆପଣଙ୍କର କେମିତି କ
ମୋର ରଜ?
ନାଇଁ ରଜ ତ ଆମ ଝିଅପିଲା, ପୁଅ ପିଲାଙ୍କ ରଜ ଏବେ ନୁହେଁ, ଝିଅପିଲା ତ ରଜ ସେଲିବ୍ରେଟ କରିବେ ପୁଅପିଲା ନୁହେଁ।
ଆଜ୍ଞା ଆମେ ତ ନିଜ ଖୁସିରେ ବାସ୍ ବୁଲିବା ପାଇଁ, ନୂଆ ଡ୍ରେସ ପ୍ୟାଣ୍ଟ ପିନ୍ଧି ସାଙ୍ଗମାନଙ୍କ ସହ ଗାଡି ଧରି ବାହାରି ଗଲୁ ରାମଚଣ୍ଡୀ, ପୁରୀ ଆଜ୍ଞା ରାମଚଣ୍ଡି, ପୁରୀ, କୋଣାର୍କ ବାହାରି ଗଲୁ। ଆଜ୍ଞା ରାମଚଣ୍ଡୀ ପୁରୁଣି
ସେଇଆ ଝିଅମାନଙ୍କର ହିଁ ରଜ।
ଆଜ୍ଞା ରାମଚଣ୍ଡୀ, ପୁରୀ, କୋଣାର୍କ ଗଲୁ ସାଙ୍ଗମାନଙ୍କ ସହ ବୁଲିବାକୁ।
ହୁଁ।
ତ ସେଠି ସାଙ୍ଗମାନଙ୍କ ସହ ସେଠି ଫିଷ୍ଟ ବି କଲୁ ଭୋଜି।
ହୁଁ- ହୁଁ- ହୁଁ। ହୁଁ।
ତାପରେ ଏଠୁ ଆମେ ପାଞ୍ଚ ଛଅ ଜଣ ଯାଇଥିଲୁ ସାଙ୍ଗମାନେ, ବଡ ଭାଇ ବି ଜଣେ ଯାଇଥିଲେ।
ହୁଁ।
ସେଠି ଗଲୁ ପ୍ରଥମେ ଫାଷ୍ଟ ଗଲୁ ପୁରୀ, ସକାଳୁ ସକାଳୁ ବାହାରିଲୁ ପୁରୀରେ ଠାକୁରଙ୍କୁ ଦର୍ଶନ କରିଦେଲୁ। ଅଳ୍ପ ସମୟ, ଖାଲି ଗଲୁ ସେ ଭିଡ ବି ଏତେ ନଥିଲା। ଦର୍ଶନ କରିଦେଇକି ଆସି, ବାହାରି ପଡ଼ି ଏକାଥରେ କୋଣାର୍କରେ ନ ରହିକି ଗଲୁ ଭାରି ରାମଚଣ୍ଡୀ, ରାମଚଣ୍ଡୀରେ ସେଠି ଫିଷ୍ଟ କରି ବୁଲାବୁଲି ଟିକେ କୂଳରେ ଏ ବୁଲା ବୁଲି କରି ତାପରେ କୋଣାର୍କରେ ଆସି ପହଞ୍ଚିଲୁ, କୋଣାର୍କରେ ଟିକେ ଟିକେଟ କଟା ହେଲା।
ଆଜ୍ଞା।
ତ ସେଠି ବି ବୁଲିଲୁ ଟିକେ, ତ କୋଣାର୍କ ଜାଣିଥିବେ ସମସ୍ତେ ପର୍ଯ୍ୟଟନସ୍ଥଳୀ ସିଏ।
ଆଜ୍ଞା ହଁ କୋଣାର୍କ ନିହାତି, ଯାଇନି ଦେଖ କି ଆଉ କେବେ ଗଲେ ଯିବା କୋଣାର୍କ ଆଡ଼େ ଆଉ।
ଆଜ୍ଞା।
ଆଉ ବି ସ୍ୱର୍ଗଦ୍ଵାର ଆଡେ ଯିବା କେବେ ଗଲେ ଟାଇମ୍ ମିଳିଲେ ଯିବୁ। ଗୋଟେ ଦିନରେ ଫେରିଲୁ ନା, ସେଥିପାଇଁ ଟାଇମ୍ ହେଲାନି।
ଆଜ୍ଞା।
ଆଜ୍ଞା।